ହାଲୋ।
ହଁ ଭାଇ କଣ କରୁଛନ୍ତି?
ଏଇ ବସଚି ଛାତ ଉପରେ ଆଉ କଣ କରିବା ପବନ ଖାଉଛି ଆଉ।
ଓହୋ।
ହଁ ଆଉ ତମ ପଢାପଢି କେତେ ବାଟ ଗଲା ଇଣ୍ଟର୍ନସିପ କୋଉଠୁ ପାଇଲ ନା ନାଇଁ?
ହଁ ହଁ ପଢୁଥିଲି ଇଣ୍ଟର୍ନସିପ କରୁଚି କରିଥିଲି କରିଥିଲି କଉଠେ ସିଏ ଏଠୁ କଲେଜ
ହଁ। ହାଲୋ।
ଟ୍ରେନ ଅଛି ହାଲୋ।
ହଁ କାବାଜ ଆସୁନି ଆପଣଙ୍କର।
ଓହୋ ସୁଭିଲା?
ହଁ ଶୁଭିଲା।
କନ କହିଲି ସେଇ କଥା କଲେଜରୁ ବୋନା ଫାଇଟ୍ ନେଇକି ପକେଇ ଥିଲି ରାଉରକେଲା ରେ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ। ସେଇଠି ବସିକି କରିଥିଲି ଆମର କେମିକାଲ୍ ଇଞ୍ଜିନିୟରିଂ ନା ମୋର ସେଇଠିକିନା ମୁଁ କରିଥିଲି ଇଣ୍ଟର୍ନସିପ୍ଟା କରିଥିଲି। କରିଥିଲି ସେଇଠି କରିକି ଶିଖିକି ଆଇଲିି। ତାପରେ ସେଇଠି ଯେଉଁ କରିଥିଲି ଜବ୍ ଅଫର୍ କରିଥିଲେ। ତାପରେ କରିଦେଇଛି ଆଉ ଏ ମାସେ ହେଉଛି ଜବ୍ ପାଇଚି।
ଆଛା ଜବ ପାଇଛନ୍ତି ମାସେ ହେଲାଣି।
ହୁଁ
ଜବ୍ ଚାଲିଛି ଏବେ ସାଲେରୀ କଣ କେମିତି ଭଲ ମନ୍ଦ
ସାଲେରୀ ତାରଙ୍କର ବର୍ଷିକିଆ ପ୍ୟାକେଜ୍ ରହେ।
ଆଛା
ହ ଆଜ୍ଞା ପ୍ୟାକେଜ କଥା ତ କହିହେବନି ଏଠି ପର୍ସନାଲ୍ ଅଛି ସିଏ ସାଲେରି ସେଇଭଳିଆ ଦେଉଛନ୍ତି ଆଉ।
ଆଚ୍ଛା ଆଉ ପଢାପଢି ଏପଟେ କେମିତି ମ୍ୟାନେଜ୍ କରୁଛନ୍ତି ନା ହେଇଯାଉଛି
ପଢ଼ାପଢ଼ି ତାଙ୍କର ହେଉଛି ଯେ ଆମର ଆମର ଯେଉଁଟା ଥିଲା ଆମର ଆମର ଅଛି ମୋର ବ୍ୟାଟେରୀ ସିକ୍ସର ଅଛି। ହେଲା କିି ତା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ରେ ବ୍ଲାସ ଫାଇନାସ ପାଞ୍ଚଟା ତାପରେ ଆଉ ସବୁ ବ୍ରାଞ୍ଚ ଅ ସେମିତି ନାହିଁ କି ନାହିଁ ଷ୍ଟିଲ୍ ଯୋଉଠି ବନା ହଉଛି ସେ ଗୋଟେ ଅଲଗା ବ୍ରାଞ୍ଚ। ସେ ଏସମଏସ୍ ତାପରେ ବ୍ଲାସ ଫନାନ୍ସ ଅଛି ତାପରେ କୋକୋ ଭାନ ଅଛି କୋକୋ ଭ୍ୟାନ କୋ କେମିକାଲ ଲାଗି।
ହଁ।
କ ଇ କୋ କେମିକାଲ୍ କଣ ନା ଯେଉଁ ମାନେ କୋକ୍ କୋ ଗୁଡ଼ା ସେ ଯେଉଁ ଗରମ ହେଉଛି ତା ଭିତରୁ ଯେଉଁ ଧୂଆଁ ଫୁଆଁ ବାହାରୁଛି। ସେ ଧୂଆଁରେ ଯୋଉ କେମିକାଲ ସବୁ ଅଛି। ତାକୁ ପ୍ୟୁରିଫାଇ ହେଇକି ସେ ଉପରକୁ ଧୂଆଁ ଟାକୁ ଯଦି ରିସାଇକଲ କରିପାରିବେ ପାରିବେ ନହେଲେ ନହିଁ ଛାଡିଦବା ଉପରକୁ ସେ କିଛି ହାର୍ମଫୁଲ ନୁହଁ। ସେ ଗ୍ୟାସ ଗୁଡା ଠିକ ଅଛି। ଆଉ ଯୋଉ ଏଇଟା ଯୋଉ କୋ କରେ ଏଇ ଯୋଉ କୋଇଲାକୁ ଇଏ କରନ୍ତି। ଆମର ଯୋଉ ଜଳେଇକି ପୁରା ହାଇ ଟେମ୍ପରେଚର ରେ ପୁରା ଅଧିକ କା ଗ୍ରେଡରେ କରନ୍ତି ଠିକ ଅଛି। ମିଶେଇକି ସବୁ ପ୍ରକାର କୋ କଇଲାକୁ ମିଶେଇକି। ଅଧା ଗ୍ରେଡ଼ରେ ହିଁ କରନ୍ତି ସିଏ।
ଆଚ୍ଛା।
ସେଇଟାକୁ କରିକି ଉଁ ପଠାନ୍ତି ସା ବ୍ଲାସପନା ସାଇଡ କି ବ୍ଲାସ ଅନନ୍ ସାଇଟରୁ ସେ ବି ପ୍ରୋସେସ ସେ ଭ ବ୍ଲାଶ ପାନେ ସାଇଟ୍ରେ ମୁଁ ଜାଣିନି ଏତେ କଣ କୁଆଡ଼ ପ୍ରୋସେସ୍? ଖାଲି ମୁଁ ମୁଁ ଯେତିକି ଜାଣିଥିଲି ତାପରେ ଏକରେ ମ୍ୟାନେଜର ପଡି ଯାଇଥିଲା ନା ଆମର ଟ୍ରେନିଂ ଟିଚର ଟା ସେ ଆମେ ଏକ ତିନି ଜଣ ଥିଲୁ ସେଠି। ମୁଁ କେମିକାଲର ଆଉ ଦି ଜଣ ମେଟାଲୋଜିର।
ହୁଁ ହଁ।
ହଁ କି? କେମିକାଲ ମୁଁ ଏକା ଥିଲି ତାପରେ ସେ ଅଫର ଦେଲା ମୁଁ କନି ଠିକ ଅଛି ଆକ୍ସେପ୍ଟ କରିଦେଲି। ତାକୁ ପଚାରିଲା ଆମେ ଦେଖ ଦେଢ଼ ମାସ ଭିତରେ ଆମେ କେତେ ଜାଣିବୁ ତା ଭିତରେ? ସେ କହି କହିବି କେତେ କହିବେ? ସେ ତ ଟୋଟାଲି କହିବେ ନେଇ ନା ଓଭରଲ୍ ଉପରେ ଆମେ ଜାଣିଥିଲୁ ସବୁ, ସେ ବି ସେଇଭଳିଆ ଓଭରଲ୍ ତା ପରେ ପଚାରିଲା କହିଦେଲୁ କହିଦେଲୁ ଯେମିତି ସେ ତାପରେ କ ଥାଇକି ସେ କହିଲେ ହଉ ଯାଅ ଘରକୁ ଯାଅ ଆମେ କହିବୁ ଆଉ। ତାପରେ ଡକେଇବୁ ଆଉ ତାପରେ ମୋ ଭାଇ ବି ଅଛ ଅନ୍ତି ସେଠି, ଠିକ ଅଛି। ତାପରେ ଭାଇ କହିଲା ହେ ସିଏ ଡାକିବେନି ସିଏ କାହିଁ ପଛୁ ପଡଉଛୁ ତାଙ୍କର। ସେ ଡାକିବେନି ଟୋଟାଲି ମୁଁନି ଥରେ ତ ଟ୍ରାଏ କରେ ଦେଖେ। ତାପରେ ମ୍ୟାନେଜର କତି ହଁ ଯଦି ବାଜିଗଲା।
ହଁ।
ଯଦି ସେ ବଜେଇ ଦେଲେ ତାପରେ ମ୍ୟାନେଜର କତି ଫୋନ କଲି ମୁକନି ସାର୍ ଏଇଭଳିଆ ଏଇଭଳିଆ କଥା ଆମର ତ ଟିକେ ଅସୁବିଧା ଅଛି। ଟିକେ ଯଦି ଆପଣ ଟିକେ ଦେଇଦିଅନ୍ତେ ଟିକେ ମୋରି ପଇସା ମୁଁ ପଢନ୍ତି। ସେ କହିଲେ ହଉ ର ମୁ ଟିକେ କଥା ହେବି। କଥା ହେଲେ ତାପରେ ସେ ଦି ଜଣ ସେ ଯେ ଆଉ ଦି ଜଣ ଥିଲେ ଏନ୍ ଆଇ ଟି ରାଉରକେଲାର ଦିଟା ଝିଅ ଥିଲେ ତାଙ୍କ ସହିତ ମୁଁ କଥା ହେଲିି ସେ ମେଟାଲୋଜିର।
ହଁ।
ହଁ ଇ ତାଙ୍କ ସହିତ ମୁଁ କଥା ହେଲି ମୁଁ କହିଲି ଏଇଭଳିଆ ଏଇଭଳିଆ। ଯଦି ଯିବ ତାହେଲେ ମ୍ୟାନେଜର ସହିତ କଥା ହୁଅ, ହୈ।
ହଁ।
ତାପରେ ମୁଁ ଇଏ କରିକି କରେଇ ଦେଲେ ବି ସେଏ ଠିକ ଅଛି। ସେ ତାପରେ ବର୍ଷିକ କିଆ ୟେରେ ଟେଣ୍ଡରରେ ପକେଇଦେଲେ? ବର୍ଷିକିଆ ଆମର ଯେମିତି ଟେଣ୍ଡର ଆସେ କି ତାଙ୍କର ରାଉଲକେଲାରେ କଣ ହୁଏ ନା ଆସେ ଅଲଗା କମ୍ପାନୀ ସବୁ ପ୍ରାଇଭେଟ କମ୍ପାନୀ ନିଅନ୍ତି। ସେଇଭଳିଆ ସେଇଭଳା ଆମ ତିନି ଜଣଙ୍କୁ ପକେଇଦେଲେ ଯିଏ ଯୁଆଡେ କରିନେଲା। ହଁ ଆମେ ତ ଫ୍ରେସର ସବୁ ଆମେ ତ କିଛି ଜାଣିନୁ ଯିଏ ଯେତିକିରେ ନେଲା ସେଇଠୁ କୋକୋଭେନ ଉଠେଇଦେଲା କୋକୋଭେନ୍ ବେଟ୍ରୀ ସିକ୍ସ ହେଇଚି ଉଠେଦେଲା ପ୍ୟାକେଜରେ ବର୍ଷିକିଆ ଇ ଏଗ୍ରିମେଣ୍ଟ ଅଛି ଆଉ।
ଓହୋ ଏ ଚାଲିଚି ଏମତି ଏଇନା ଠିକ ଠାକ ଚାଲିଚି ସବୁ ଆଉ।
ଏବେ ଦେଖ ଆଡେ ମ୍ୟନେଜ ମ୍ୟାନେଜ କଲା ବେଳକୁ ଆମର କଲେଚ ରହୁଚି କଲେଜ ନଅଟ ରୁ ପା ସାଢେ ପାସ୍ ତା ନୋଉଚି ସାଢେ ନଅଟ ରୁ ସାଢେ ପାଞ୍ଚଟା ତାପରେ ସକାଳୁ ଉଠିଲ ତାପରେ କେ ତ ଆଉ ଯଦି ଡେଟ୍ ସିଫ୍ଟ ପକେଇଲା ତ ମୋତେ ତ ଟାଇମ ହବନି ସାଢ଼େ ପାଞ୍ଚଟାରୁ ପୁଣି ଏଠି ବି ରହିଯାଉଚି ଟ୍ରେନିଂ। ହାଲାଗି
ଡିଉଟି ଟା ସେଠୁ କଲେଜ ରୁ କେତେ ବାଟ? ଆପଣ
ନାଇଁ ମୁଁ ଏଠି ଭୁବନେଶ୍ୱର ୱାର୍କ ଫ୍ରମ ହୋମ କରୁଚି। ମୋର ସେଠି ତାଙ୍କ କଚୋସ ହିଁ ତାଙ୍କର ଯୋଉ ଉଆ ଅ ତାଙ୍କର ସଫ୍ଟାର ରହୁଚି ସେଇ ସପ୍ତାହରେ ଜଏନ ହେଇକି ମୁଁ ମୋର କରୁଚି କରୁଚି ନେ କଣ ଏଇ ମାନେ କେତଟା ପୁସିଂ ହେଲା ମାନେ କେତିକିଟା ହେଇଗଲା କୋ କୋଇଲା ସବୁ ଠିକ୍ ଠାକ ହେଇଗଲା ଗୋଟେ ଗୋ ଟେ କୋଇଲା ସେ କେତେ ଶଏ ଟନ ପଶେ ଗୋଟେ ଓଭେରେ। ମାନେ ବଡଟା ଓଭେନ୍ ଠୁ ବଡ ଓଭେନ କଣ ସେଇ ଗୋଟେ ମଣିଷ ଯୋଉ ଭଳିଆ ସେଇଭଳିଆ ଗୋଟେ ସାଇଜ ର ଥିବ ସେ ଓଭେନ ସ ଟନ୍ ଗୋଟେ ଓଭେନ୍ ଶହେ ଟନ ଥିବ ସେ ଶହେ ଟନ ପଶିବ ହେଲା କିି। ତାପରେ ଚେ ଗୋ ଶହେ ଟନ ଥରେ ଭାହାରିଲା ପରେ ଥରେ ପଶିଲା ପରେ ସେ ସତର ଅଠର ଘଣ୍ଟା ରଏ। ତାରି ଭିତରେ ଅଠର ସତର ଘଣ୍ଟା ରହ ଅଠର ଘଣ୍ଟା ନୁହଁ। ତାକୁ ତମେ ଦେ ଖିବ ନିଜେ ମନିଟରିଙ୍ଗ୍ କରିବ ମନିଟରିଙ୍ଗ ମାନେ କଣ ତାଙ୍କର କଉଠି କଣ ଇଏ ହେଲା କୂ ଓଭେନଟା ପୁ ପୁସୀଙ୍କ ହବ
ହଁ। ହଁ ନାଇଁ ମୋ ମୋର ମୋର ସେଇ ଗ୍ରାଜୁଏସନ ସଇଲା ମୁଁ ଏବେ ଘରେ ଅ ଛି ଆଉ ବି ଇ ଡି ଗୋଟେ ଥର ଦେଇଥିଲି ପି ଜି ବି ଦେଇଥିଲି ଦେଖିଆ କଣ ହଉଚି ଭାବୁଚି ପି ଜି ଟା ହେଇଯିବ। ବି ଇ ଡି ଟା ତ ହବନି ପି ଜି ଟା ହେଇଯିବ ଆଉ ଓ ଜେଇ ବି ଓ ଜେ ଇ ବିି ଆପ୍ଲାଏ କରିଥିଲି ଏମ୍ ବିଏ ପାଇଁ।
ହୁଁ।
ହଁ ଦେଖିବା କଣ ହଉଚି ଆଉ। ହଁ ଓଜେଇ ଦେଇଥିଲି ମୁଁ।
ହୁଁ କେତେ ରହିଥିଲା ରେଆଙ୍କ?
ରିୟାଙ୍କ ବାହାରିନି ଏବେ।
ଓ ଯୋ ଇ ଏବେ ଦେଇଚନ୍ତି?
ହଁ ଏବେ ରିସେଣ୍ଟଲି ଦେଇଚି ଏବେ ଗୋଟେ ଥର ବାହାର ଥିଲା ଆମର ସବୁ ଦେଇ ସାରିଥିଲେ ମୁଁ ଲାଷ୍ଟରେ ଦେଲି ଏବେ ଏବେ ବାହାରି ଥିଲା ଏଇ ପନ୍ଦର ଦିନ ତଳେ ଯୋଉଟା।
କୋଉ କୋଉ ଥର ଟା ଦେଇଥିଲେ?
ସେକେଣ୍ଡ ସେକେଣ୍ଡ ଫେଜ୍ ଟା।
ଓହୋ ଫାଷ୍ଟ ଟା ଦେଲେନି ଫାଷ୍ଟ୍ ଫେଜ ଟା ଦେଇକି ସେକଣ୍ଡ ଫେଜ ଟା ଦେଇଥାନ୍ତେ। ନାଇଁ ଓଜେଇ ବି ଦିଥର ଦବାକୁ ଦିଥର ଚାନ୍ସ ଅଛି ହଉ। ଫାଷ୍ଟ ଫେଜ୍ ଟା ସେକେଣ୍ଡ ଫେଜ୍ ଟା ଦେଇଚନ୍ତି ଯଦି ଆଥର ନାଇଁ ଏଇଟା ଆପଣ ଭୁଲ୍ କଲେ। ଫାଷ୍ଟ ଫେଜ୍ ଟା ଦେଇଥାନ୍ତେ ତାପରେ ଦେଖିଥାନ୍ତ ଏକ୍ଜାମ ଟା ମାନେ କୋଉ ଭଳିଆ କଣ ଆସ କୋସ୍ ଚୀନ୍ ତାପରେ ସେଇ ହିସାବରେ ପ୍ରିପେୟାର ହେଇକି ତା ସେକଣ୍ଡ ଫେଜ୍ ଟା ଦେଇଥାନ୍ତ।
ହଁ ନାଇଁ ମୋର ଦବାର ନଥିଲା ମୁଁ ସେ ସେଥିପାଇଁ ଲାଷ୍ଟ ଫେଜରେ ଦେଲି ଆଉ।
ହଉ।
ହଁ ଦେଖିବା କଣ ହଉଛି କଣ କରିବା ଆଉ ଘରେ ଅଛି ରିସେଣ୍ଟଲି ଏବେ ଘରେ ଅଛି।
ଓହୋ
ଫର୍ମ ଫର୍ମ ପକଉଛି ସବୁ ଭଲ ମନ୍ଦ ବାହାରୁଛି ଯୋଉ ସବୁ। ପ୍ରିପାରେସନ ପ୍ରିପାରେସନ କରୁଛି ସବୁ।
ହୁଁ ନାଇଁ ସେଇ ସବୁ ଅଛି ନା ସେ ସବୁ ପକେଇବା ଟା ଠିକ୍।
ହଁ।
ହଁ ଆଜିକାଲି ତ ସବୁ ସମସ୍ୟା ଯୋଉ ଭଳିଆ ହେଲାଣି ଆଉ ଚାକିରି ଖଣ୍ଡେ ପାଇବା ବହୁତ ଉଁ
ଏବେ ସବୁ କମ୍ପ୍ଲିକେଟ ତ ହେଇଗଲାଣି ସବୁ କମ୍ପଲିକେଟଟ୍ କୁ କମ୍ପିଟେଶନ ମାର୍କେଟ୍।
କମ୍ପିଟିସନ ମାର୍କେଟ ହଁ ଫର୍ମ ବାହାରିଲେ ହଜାର ଆପ୍ଲାଏ କରୁଚନ୍ତି ଲକ୍ଷେ।
ହୁଁ।
ହଁ।
ତା ଭିତରେ ତୁମେ କୋଉଠୁ ଥିବ ତମେ ସେଇଠୁ ବାହାରିବ।
ହଁ। ଜିନିଷ ହେଲା ସେୟା।
ଏବେ ମୁଁ ଯୋଉଟା ପଢୁଛି ସେଟା କଣ କେହି ଏତେ ଜାଣିନାହାନ୍ତି ନା ଆପଣ ବି ଜାଣିନଥିବେ? କି ମୁଁ କେମିକାଲ ଇଞ୍ଜିନିୟରିଂ ମୁଁ ଯେତେବେଳେ ପଢୁଥିଲି। ଆମ ଆମ ସାଇଡ ରେ ଠିକ୍ ଅଛି ଆମ ସାଇଡ୍ ଘରେ କି ମୋ ଭାଇ ମୋ ଭାଇ ତ କହୁନଥିବେ ମାନେ ମୋ ବଡବାପା ପ ପୁଅ ବି ସେଇ କମ୍ପ୍ୟୁଟର ସାଇନ୍ସ ରେ ଇଞ୍ଜିନିୟରିଂ କରିକି ଇଏରେ ଅଛନ୍ତି। ସଫ୍ଟୱେର ଇଞ୍ଜିନିୟର ଅଛନ୍ତି ହେଲାକି ସେ ବି କହୁନଥିଲେ କି ତୁ ସଫ୍ଟୱେର କର ସେ କିଛି କହନ୍ତିନି ତୋର ଇଛା ତୁ ଯାହା କରୁଛୁ କର। ହେଲାକି। ମୁଁ ଯେତେବେଳେ କହିଲି କି ମୁଁ କେମିକାଲ ଇଞ୍ଜିନିୟରିଂ କରିବି ମୋ ଜେଜେଙ୍କର ଭାଇ ଯିଏ ତାଙ୍କ ବଡ଼ ବଡ ପୁଅର ପୁଅ।
ହଁ ତମେ କେମିକାଲ ଇଞ୍ଜିନିୟରିଂ କଲ ତମକୁ ଆଜିକା ଡେଟରେ ଫିଲ୍ କଣ ହଉଛି ମାନେ ଭଲ କରିଛ କରିକି ନା?
ଭଲ କରିଛି କରିକି ଏଇଟା ବେଷ୍ଟ ଅଛି କେମିକାଲ ରୋବୋଟିକ୍ସ ତ ଆଇଲାଣି ରୋବୋଟିକ୍ ସବୁ ଚାଲିଛି ଏମିତି ନାହିଁ କି ଚାଲିନି ସେ ସବୁ। ବୁଝିଲ ରୋବୋଟିକ୍ସ ତ ଆଗକୁ ଚାଲିଛି ତାପରେ ଇଏ ତ ମେକାନିକାଲ ତ ଗଲାଣି।
ହଁ।
ମେକାନିକାଲ ଗଲାଣି ସି ଏସ୍ ତ ଗଲାଣି ସି ଏସ୍ ଗଲାଣି ଏ ଆଇ ଏମ ଏଲ ଚାଲିଛି ଏବେ। ବଧେ ହଁ ସେୟା ଚାଲିଛି ଏଆଇ ଏମ ଏଲ ଚାଲିଛି। ତ ସିଏ ସ ର ଏ ଏମେଲ କଣ? କୋର ବ୍ରାଞ୍ଚଟା ସେଇଟା ତାପରେ ଆମର ଚାଲେ ମେକାନିକାଲ ଗଲା ସିଭିଲି ସିଭିଲ ଟୋଟାଲି ବନ୍ଦ ହେଇଗଲାଣି ଏବେ ପିଲା ନାହାନ୍ତି ସିଭିଲରେ।
ଆଚ୍ଛା ସିଭିଲରେ ପିଲା କମିଗଲେଣି ସବୁ?
ପିଲା ପୁରା କମିଗଲେଣି।
ଅସୁିଧାଟା କଣ ହଉଛି ସିଭିଲରେ?
ସିଭିଲରେ ଅସୁବିଧା ହେଉଛି କି ପ୍ଲେସମେଣ୍ଟ ରହୁନି ସିଭିଲରେ ମେନ୍ କଥା। ସବୁ କଲେଜରେ ସିଭିଲରେ କମୁଛନ୍ତି।
ହଁ ସିଭିଲ ସିଭିଲରେ ପ୍ଲେସମେଣ୍ଟ ରହୁନି ପିଲାମାନଙ୍କୁ ସୁବିଧା ମିଳୁନି। ଆଉ ସିଭିଲ ଆମର ହୋଟେଲ ହୋଟେଲ ମ୍ୟାନେଜମେଣ୍ଟରେ ବି ସେମତି ରହୁଛି।
ନା ହୋଟେଲ ମ୍ୟାନେଜ ମେଣ୍ଟରେ ମୁଁ ଦେଖିଆରେ ସେ ଯୋଉ ମରିନ ସାଇଟ୍ ଯୋଉ ନାଇଁ।
ହଁ।
ମରିନର ଏବେ ଯୋଉ ଅଛି ସବୁ ମରିନ ସବୁ ଅଛି। ସେଇଥିରେ କରିବାରେ ଲାଭ ଅଛି ତମର ଚାରି ବର୍ଷ ହେଇଗଲା। ତମେ ଯାହା ରେ ରେଫରେନ୍ସରେ ଯାଅ କି ତମ ଉପରେ ତମ ତମର ତ ଯାହାହେଲେ ବି କଲେଜ ସାର୍ଟିଫିକେଟ୍ ଦେଲବ। ସେ ତାର ଦେ ଦ ଦିନ ଦେଇକି ବି ନଦେଲା ଯା ସେଇ ଏକା କଥା ତମ ପାଖରେ ସା ଠିକ୍ ଅଛି ସବୁ ଅଛି ତମେ ପ୍ରାଇଭେଟ୍ ଚଲେଇଲ ଯଦି କାର ଗୋଟା ରେଫରେନ୍ସ ପାଇଗଲ ରେଫରେନ୍ସରେ ଯଦି ତମର କିଏ ଅଛି। ତାହେଲେ ତମେ ହଁ ଚିହ୍ନା ପରିଚରେ ଅଛି ଯଦି ତମେ ଆରାମସେ ପଶିଯିବ।
ହଁ।
ବୁଝିଲ କି?
ନା ଆଜିକା ଆଜିକା ମାର୍କେଟରେ ଚିହ୍ନା ପର୍ଚ ହେଲା ମେନ ଆଉ ଯଦି କୋଉଠି କାର ଚିହ୍ନା ପର୍ଚ ନଥିବ ଆଉ ଘରେ ବସିବା ଛଡା ଆଉ କିଛି ନାହିଁ।
ସେଇ ତ। ଚିହ୍ନା ପରିଛ ମେନ୍ କଥା ତାପରେ ମୋର ଯୋଉ ଅଛି ମୋର ଯୋଉ ଚାର ଚାକିରି କରିଚି ସେଇଥିରେ ମ୍ୟାନେଜର ମୋର ନାଇଟ ସିଫ୍ଟ ନା। ମୁଁ ଏବେ ବସିବି ଏବେ ତିନିଟା ପର୍ଯ୍ୟନ୍ତ ବସିବି ମ୍ୟାନେଜର ପଳେଇ ଆଉଛି। ଇଏ ସାଇଡ ଉପରକୁ ମ୍ୟାନେଜର ନ ଆଇଲେ ବି ସୁପରଭାଇଜର ପଳେଇ ଆଉଛି ନା। ରାତିରେ କାମ ଚାଲଛି।
ଆଚ୍ଛା ତମ ସାଇଟରେ ଯାହାବି ହେଲେ ଅନଲାଇନ ରହିବାକୁ ପଡିବ ନା କଣ?
ଅନଲାଇନ ତମେ ଖୋଲିକି ଯାହା କରୁଛ କର।